ହଁ ସାଙ୍ଗ କଣ କରୁଛୁ?
ଆ ସାଙ୍ଗ କହ?
କଣ କରୁଚୁ?
ଏଇ ବସିଥିଲି ଆଉ ଏଇଠି ଆଉ, ଆଉ ତୁ କଣ କରୁଚୁ?
ହଁ ମୁଁ ବି ବସିଥିଲି, ଆଉ କଣ ଖାଇଥିଲୁ?
ଏଇ ଏବେ ଉପମା ଖାଇଥିଲି, ଆଉ ତୁ
ମୁଁ ଭାତ ଖାଇକି ଶୋଇଥିଲି, ଉ ଉଠିକି ଏବେ ଟିକେ ଆସିଛି ବୁଲିବା ପାଇଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ, ଆଉ ତମ ଘରେ?
ଆଉ ସାଙ୍ଗ ମୋ କଥା ଭଲରେ ଶୁଭୁ
ହଁ ଭଲସେ ଶୁଭୁଛି।
ଆଉ କହ କଣ କହୁଛୁ?
କହିଲି ଏପାଳି ଆମର ଶେଷ ବର୍ଷ ବିଦ୍ୟାଳୟରେ,
ହଁ।
ସେଥି ଯୋଗୁ ସରସ୍ଵତୀ ପୂଜା ଆଗକୁ ଆସୁଛି
ହଁ ଆଗକୁ ତ ସରସ୍ଵତୀ ପୂଜା ଆସିବାକୁ ଯାଉଛି।
ସେଥି ଯୋଗୁ ମୁଁ କହୁଛି ପୂଜାଟି ଭଲ ବଡ ଆକାରରେ କଲେ ଆମ ମାନେ ବିଦାୟ ବର୍ଷ ବି ମାନେ ଏତେ ଦୁଃଖ ବି ଦବନି ଆମେ ବିଦ୍ୟାଳୟ ଛାଡିକି ଯାଉଛୁ ବୋଲି।
ହଁ ସେଟା ତ ସତ କଥା କହୁଛୁ, ଯେହେତୁ ଆମର ଏଇଟା ଶେଷ ବର୍ଷ ବିଦ୍ୟାଳୟରେ ହେଇଯାଉଛି ତ ମୁଁ ବି ଚାହୁଁଛି ଟିକେ ଧୁମଧାମ ରେ ଏଇ ବର୍ଷର ସରସ୍ଵତୀ ପୂଜାକୁ ଆମେ ପାଳନ କରିବା। ଆଉ ଏସବୁ କଥା କଥା, ପ୍ରଥମେ ଆମେ ଟିକେ ସାରଙ୍କ ସହିତ କଥା ହେଇଯିବା। ସାରଙ୍କ ଅନୁମତି ଆଣିକି ସବୁ ପିଲାଙ୍କୁ ମିଟିଂ ଗୋଟେ ଗୋଟେ ବସିେଇଦବା ସେଇଠି ଯାହା ଆଲୋଚନା କରିବା, ଆଉ ନା କଣ କହୁଛୁ?
ହଁ ସବୁ ଛୁଆଙ୍କୁ ଡାକିକି ଏକ ସଭା ଆୟୋଜନ କରିବା ସଭା ଆୟୋଜନ କରିବା ଦ୍ଵାରା କାହାର କୋଉ ପ୍ରକାରର ମାନେ କାମ କାର୍ଯ୍ୟ ସମସ୍ତଙ୍କୁ ଜଣେଇଦବା। ଯାହା ଦ୍ଵାରା ଆମକୁ ସହଜ ହବ ପୂଜାଟିକୁ ଭଲ ଭାବରେ ସମ୍ପୂ
ହଁ ତାପରେ ବି ମୁଁ ପୂଜା ସହିତ ଆଉ ଭାବୁଛି କି ଆଉ କିଛି ଭୋଜିଭାତର କିଛି ଆୟୋଜନ ରଖିବା ପାଇଁ ଯେହେତୁ ଏଇଟା ଆମର ଶେଷ ବର୍ଷ ଉ ବର୍ଷ ହେଇଯାଉଛି ତ ଏଇ ବିଷୟରେ ବି ଟିକେ ସାଙ୍ଗ ସହିତ ଆମେ କଥା ହେଇଯିବା ଆଉ।
ହଁ ସେଇଟା ତ ମୁଁ ଭାବୁଥିଲି ବି ଏହାଦ୍ୱାରା କି ଛୁଆଙ୍କ ପଇସା ଆଦାୟ କରି ଆମେ ମୂର୍ତ୍ତି ଆଣିବାହାରି
ହଁ ନାଇଁ ଆଦାୟ କରିବା ପୂର୍ବରୁ ସେଇଠି ଆମେ ମିଟିଙ୍ଗ ରେ ପ୍ରଥମେ କଥା ହେଇଯିବା ତ ସବୁ ପିଲା ସମାନ ଭାବରେ ପଇସା ଦେଇ ପାରିବନି ନା ଯେମିତିକି ପ୍ରଥମରୁ ପଞ୍ଚମ ଛୁଆ ସେମାନେ ଆଉ ବେଶୀ ପଇସା ଦେଇ ପାରିବେନି ନା ଆ ସେମାନଙ୍କଠୁ ମୁଁ ଭାବୁଛି ସେଇ ତିରିଶ ଟଙ୍କା ଭିତରେ ଆମେ ଆଦାୟ କରିବା ଆଉ ଷଷ୍ଠଠୁ ଅଷ୍ଟମ ସେମାନେ ପଚାଶ ଟଙ୍କା ଦେବେ ଆଉ ଆମେ ନବମ ଦଶ ପିଲା ଶହେ
ହଁ ସେଟା ହଁ ସେଇଟା ତ ମୁଁ କହୁଛି ଛୋଟ ରୁ ବଡ ଯାଏଁ ପଇସା କମ ରୁ ଅଧିକ ଯାଏଁ କରିବା ଯେତିକି ଦେଇପାରିବ। ଆଉ ପୁଣି ତା ବାଦେ ସେ ସରକାର ବି କି କି ଆସୁଛି କିଛି ବିଦ୍ୟାଳୟକୁ ପୂଜା ପର୍ବ ସବୁ ପାଳନ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କଠୁ କହି କିଛି ତାଙ୍କଠୁ ଆଣିବା ଯାହା ଦ୍ଵାରା ପୂଜା ଓ ଭୋଜି ଭାତର ଆୟୋଜନ କରିକି ମ ପୂଜାଟି ସୁ ଅତି ସହଜରେ ଭଲ ଭାବରେ ଯେମିତି ସମ୍ପୂର୍ଣ୍ଣ ହୋଇଯିବ।
ହଁ ସେଟା ବି ସତ କଥା ତାପରେ ଆମେ ପୂଜା ପୂଜା ପାଇଁ ଯାହା ହେଲେ ବି ବହୁତ କିଛି ସାମଗ୍ରୀ ଜିନିଷ କିଣାକଣି କରିବାର ଅଛି ମୁଁ ଭାବୁଛି ତମେ ପୁଅ ପିଲା ମାନେ ସବୁ ସେସବୁ ଜିନିଷ ସାମରିକ ଜିନିଷ ସବୁ ହଁ କିଣାକୁଣି କରିଦବ ଆମେ ଯେ ଟିକେ ଝିଅ ପିଲା ରହିଲୁ ଯେମିତି କିି ଘର ଧୁଆ ଧୋଇ ଆଉ ସଫାସୁତୁରା ଏଇ ସବୁ ଜିନିଷ ଆମେ କରି କୁରା ଦବୁ ଆଉ।
ହଁ ହଁ ପୁଅ ପିଲାଙ୍କର କାମ ହଉଛି କା ନିମନ୍ତ୍ରଣ କାର୍ଡ ଗୁଡ଼ିକୁ ଆଣି ବାଣ୍ଟି ଦିଆଯିବ ଆଖପାଖ ବିଦ୍ୟାଳୟ ଅତିଥି ମାନଙ୍କୁ ଏବଂ ଝିଅ ପିଲାମାନଙ୍କୁ କାମ ଦିଆହୋଉଛି। ଧୁଆ ଧୋଇ ସଉ ସଜେଇବା ପାଇଁ ଫୁଲ ମାଳ କରିବା ପାଇଁ ଏସବୁ କାମରେ ଦେଇଦବା ଆଉ ଛୋଟ ଛୁଆଙ୍କୁ ଅଳିଆ ଆବର୍ଜନା ଆଖ ପାାଖରେ ଯୋଉ ସବୁ ବିଦ୍ୟାଳୟରେ ଅଛି। ଏ ସବୁ ସଫା କରିବା ପାଇଁ ଇଛଆ କରିଦବା। ଛୁଆ ବି ଖୁସି ହେଇକି କରିଦେବେ।
ତାପରେ ମୁଁ ଭାବୁଛି ଏ ବର୍ଷ କଣ କରିବା ମାନେ ଆମ ଯୋଉ ଭୋଜି କରିବା ସେଇ ମୁଁ ଭାବୁଛି ସେଇ ସରସ୍ଵତୀ ପୂଜା ଦିନ ହିଁ ଆମେ ଭୋଜି ଟା ରଖିବା। ଯେହେତୁ ସେଦିନ ସରସ୍ଵତ ପୂଜା ହେ। ଦିବ। ସବୁ ଛୁଆ ମେ ଯାହା ହେଲେରୁଆ ଭାତ ଖାଇବେ ନା କେହି ଉଷୁଣ ଜିନିଷ। ଖାଇବ। ଁ ସେଇ ସମସ୍ତେ ଯାଇକି ଘରେ ମାନେ ଏଠୁ ମାନେ। ସ୍କୁଲ ରେ ପ୍ରସାଦ ପାଇସାରିବା ପରେ। ଯାଇକି ଘରେ ଖାଇଥାନ୍ତି ତ ମୁଁ ଭାବୁଛି ସେଇଟା ଆମେ ଆମ ସ୍କୁଲ ରେ ବି କିଛି ଭୋଜିର ଆୟୋଜନା ରଖିବା। ହଁ ଆଉ ସେଠି ସାଙ୍ଗସହିତ ବି ଆମେ କଥା ହେଇକି। ରଖିବା ଆଉ।
ସେଇଟା ତ କହୁଛି ପ୍ରଥମେ ବିଦ୍ୟାଳୟରେ ପୂଜା ସାମ ପୂଜା କାମ ସାରିଦବା। ପୂଜା କାମ ସଇରା ପରେ ପୁଷ୍ ପାଞ୍ଜଳି ଦେଇ।
ହଁ
ତେବେଳେ ଭୋଗ ଦେଇ ସାରିଲା ପରେ ସମସ୍ତଙ୍କୁ। ତାପରେ ପ୍ରସାଦ ସେ ସେବନ ପ ପାଇଁ ଆୟୋଜନ କରିବା।
ହଁ
ମ ସମସ୍ତେ ଯେମିତି ଠାକୁରଙ୍କ ପ୍ରସାଦ ସେବନ କରି ଆନନ୍ଦ ଓ ଉଲ୍ଲାସରେ ଘରକୁ ଯିବେ।
ହଁ ତାପରେ ହଉଛି କଥା ତୁ ସାଙ୍ଗ ଗୋଟେ କାମ କର ଉ ଭଲ ଯୋଉ ମାନେ ମିଶ୍ ସେ ଦି ଜଣ ବୋଉଝୁ ଯେମିତି ଭଲ ରୋଷେଇ। ଇ କରିପାରିବେ। ଆଉ ଆମର ତ ଏପଟେ କି ରୋଷେଇ ନାହା ରୋଷେଇଆ ନାହାନ୍ତି।
ହଁ ବୁଝିଦେବି ଆଉ ହଉଛି ଜି ଭୋଜି ପାଇଁ ତ ନିହାତି ଭାବେ ଅଧିକ ଟଙ୍କା ଟଙ୍କା ଦରକାର।
ହଁ ସେଟା ଆମେ ସେଦିନ ଦେଖ୍ ମିଟିଂ କଲା ବେଳେ ସାର୍ଙ୍କ ସହିତ କଥା ହେଇକି କଣ କେମିତି କରିବା ସେଠି ଆଉ।
ହଁ ନା ସେଟା ମୁଁ କହୁଛି ନା ସେଟା ମୁ। କହୁଛି ଯେହେତୁ ଅଧିକ ଟଙ୍କା ଦରକାର ଛୁଆଙ୍କ। ପଇସା ଏବଂ ହି ଦ୍ୟାଳୟ ପଇସା ସବୁ ଉଉଁ କୁ ମିଶାଇ ଦେଇ ମଧ୍ୟ ଯଦ୍ ତିଥି ମାନଙ୍କୁ ଯୋଉ ନିମନ୍ତ୍ରଣ କାର୍ଡ ଦିଆଯାଏ ସେ ବି କିଛି ସାହାଯ୍ୟ ସହଯୋଗ କରିବେ। ସବୁ। ସବୁକୁ ମିଶେଇ ସା ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟ ଟାକୁ ନଷ୍ଟ କରିଦବା। ଏହା ଦ୍ଵାରା ସେ। ସବୁ ପ୍ରକାର ଆମକୁ ସାହାଯ୍ୟ କରେ ସାହାଯ୍ୟ ସହଯୋଗ କରିବେ ଆଉ ଏହାଦ୍ୱାରା ବିଦ୍ୟାଳୟରେ ପୂଜାଟି ଆମ ଶେଷ ବର୍ଷ ମଧ୍ୟ ପ୍ରଥମ ବର୍ଷ ଭଳିଆ ଲାଗିବ।
ହଁ ସେଟା ବି ତୁ ସତ କଥା କହିଲୁ ଆମେ ତୁ ଗୋଟେ କାମ କର ତୁ ତମ ପୁଅ ପିଲା ଯେତେକ ସବୁ ସାଙ୍ଗସାଥି ଥି ଅଛନ୍ତି ସମସ୍ତଙ୍କଠୁ ଏଇ ବର୍ଷ ଜଣେଇ ଦେଇଥା ଆଁ ଯେ ବର୍ଷ ଏମତି ଏମତି ଆମର ସବୁ ଆଲୋଚନା ହବ ବୋଲି ସ୍କୁଲ ଏ ସବୁ ଜିନିଷ ଆମର ହବ ବୋଲି ଠି ଜଣେଇ ଦେଇଥା ଆଉ ମୋର ଯୋଉ ସବୁ ଝିଅ ପିଲା ସାଙ୍ଗ ଅଛନ୍ତି ମୁଁ ବି ଜଣେଇ ଦେଇଥିଲି ସେମାନଙ୍କୁ।
ହଁ ହଁ ସେଇଟା। ତମେ ଟିଉସନରେ କରୁନାହାନ୍ତି ପୂଜା।
ହଁ ଟିଉସନ୍ ରେ ଆମର ପୂଜା କରନ୍ତି।
କେମିତି କଣ ପାଳନ କରାଯାଏ ସେଠି।
ଟିଉସନ୍ ରେ ତ ସେମିତି ଆମର ଅ ଯୋଉ ଚାନ୍ଦା ଆଦାୟ କରା ହୁଏ ସାର ବି କିଛି କିଛି ପଇସା ଦିଅନ୍ତୁ କି ଆମେ ମିଶେଇକି ଠାକୁରଙ୍କ ମୁୂର୍ତି ଆଣୁ ଭୋଗଦାଗ ଆଣୁ ଏମତି କତକା ଆଉ ଅଠା ଆଉ ସେମିତି ମାନେ ଏମିତି ବହୁତ କିଛି ଆଣୁ ସଜାସଜି କରୁ। ଏମିତି ଆମେ ପୂଜା କରନ୍ତି ସ୍କୁଲରେ ସେମିତି ଆମ ହେଉ
ହ ହୋ କେତେ ଜଣ ଛୁଆ ହେବେ ସେଠି
ଆମ ଟ୍ୟଉସନରେ ପ୍ରାୟତଃ ସେଇ ତିରିଶ ର ଚାଳିଶ
ଓ ହୋ ଆଉ ତମ ଘର ପାଖରେ କିଏ ନାହାନ୍ତି ଛୁଆ ଖଡି ଛୁଇଁବେ।
ହଁ ଘର ପାଖରେ ଅଛନ୍ତି ଆଠ ଦଶଟା ଛୋଟ ଛୋଟ ପିଲା ଅଛନ୍ତି।
ହଁ ତାଙ୍କୁ ବି ତାଙ୍କ ଘରେ କହିଦେଇଥିବୁ ସିଏ ବି ଆସିବେ ଆମ ସହିତ ପୂଜାରେ ଯୋଗଦାନ ଦେଲେ ଆମକୁ ଆମ ସହିତ ବି ସିଏ ବି ହସ ଖୁସିରେ ପୂଜାଟିକୁ ଉପଭୋଗ କରିବେ। ଯେହେତୁ ଛୋଟ ଛୁଆ ଯୋଗ ଦେଲେ ସମସ୍ତଙ୍କୁ ମଧ୍ୟ ଭଲ ଲାଗେ। ଧରିବା ପାଇଁ। ଏଥିରେ ବି ମଧ୍ୟ ଗୋଟେ ସମୟ ଆସିବ ଯେ ମାନେ କାହା ମନରେ ଦୁଃଖ ରହିବନି କି ଆମର ଶେଷ ବର୍ଷ
ହଁ ସେଇଟା ବି ସତ କଥା। ଦୁଃଖ ତ ଲାଗିବ ଯିବା ସମୟରେ ଦୁଃଖ ଲାଗିବ କିନ୍ତୁ ମୁଁ ଭାବୁଛି କି ଆମେ ପୂଜାରେ ସମସ୍ତ ଛାତ୍ରଛାତ୍ରୀ ଆମେ ଯୋଗଦାନ ଦେବା ଆଉ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ରହିବେ ଆଉ ଆମର ଅତିଥି କଣ ବି ସେଥିରେ ଉପସ୍ଥିତ ରହିବେ ଉପସ୍ଥିତ ରହିଲେ ଆମକୁ ଟିକେ ଖୁସି ଲାଗିବ।
ହଁ ସେଇଟା ତ ସେମିତି କରିବା ପାଇଁ ମୁଁ ସମସ୍ତ ତୁ କହୁଛି କିଛି ନାହିଁ ଛୁଟି ଖୋଲିଲେ ଦୁଇ ଦିନ ପରେ ଯ ଯେବେ ଛୁଟି ଖୋଲିବ ଆମେ ଏକ ସଭାର ଆୟୋଜନ କରିଦେବା ସଭାରେ ସମସ୍ତେ ଉପସ୍ଥିତ ରହିବେ। ଯାହା ଦ୍ଵାରା କାହାର କଣ କାର୍ଯ୍ୟ ରହିବ ସେଦିନ ପୂଜାଠୁ ଆର ପୂଜା ଦୁଇ ଦିନ ପୂର୍ବରୁ ସକାସତୁରା ଓ ପୂଜାର ଶେଷ ଯାଏ। ସାର୍ କଣ କାର୍ଯ୍ୟ ସମସ୍ତ ମତେ ନିୟୋଜିତ ହେଇଯିବେ ଯା ଦ୍ଵାରା ଆମକୁ ଆ ସହଜରେ ପୂଜାଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ସୁବିଧା ହବ ଆଉ।
ହଁ ତାପରେ ଆଉ ଗୋଟେ କଥା ରହିଲା ଯେହେତୁ ଏଇ ବର୍ଷ ଆମେ କିଛି ଭୋଜିିକା ଆୟୋଜନ ରଖିଛେ ତା ପାଇଁ ପୁଣି ଅଲଗା ଅଲଗା ସବୁ ସାମରିକ ଜିନିଷ ଟିକେ ଅଧିକ ଭାବରେ କିଣାକଣି କରିବା ପାଇଁ ପଡିବ। ମତେ ଲାଗୁଛି ଯାହା ପୂଜା ଜିନିଷ ତ କିଣା ହବ ତ ସେଇଟା ପ୍ର କିଣା କିଣି ହବ। ତାପରେ ବି ଟିକେ ଏଥିରେ ଟିକେ ଅଧିକ କାମ ରହିଯାଉଛି ତାହେଲେ ତୁ ସାଙ୍ଗ ମାନଙ୍କୁ ଟିକେ ଜଣେଇ ଦେଇଥିବ ଯାହେଲେ ଆଠ ଜଣ ପିଲା ତମେ ନଗଲେ କିଣାକୁଣି କରିପାରିବନି।
ସେଥି ଯୋଗୁ ତ କହୁ ସେଥି ଯୋଗୁ ତ କହୁଛି ପୁ ପୂଜା ଯେଉଁ ସଭାରେ ସମସ୍ତଙ୍କୁ ସବୁ ପ୍ରକାର କାର୍ଯ୍ୟର ନିୟୋଜିତ କରାଇଦେବା। ସେଥିଯୋଗୁଁ ସବୁ ସୁବିଧା ହେବ ଆମକୁ ପୂଜା ବି ଭଲ ଭାବରେ।
ସମସ୍ତଙ୍କୁ କିଛି ଅଲଗା ଅଲଗା କ ମାନେ କାମ ଦେଇ ଦେଲେ କାମଟି ବହୁତ ଜଲଦି ଆମର ସରିଯିବ ଆଉ ପୂଜା ତ ଆମେ ଆଠ ଦଶଟା ପିଲାକୁ ତ ନେଇକି ଆମେ ଆଉ ପୂଜା କରିପାରିବାନି ନା। ସମସ୍ତ ସମର୍ଗ ପୁରା ଯୋଉ ସ୍କୁଲ ର ସବୁ ଛାତ୍ରଛାତ୍ରୀ ପିଲା ସେଥିରେ ମିଶିବେ ସମସ୍ତଙ୍କୁ କିଛି ଅଧା ଅଧା କିଛି କାମ ବାଣ୍ଟି ଦେଲେ କାମ ଟା ଆମର ସହଜରେ ହେଇଯିବ।
ହଁ ସେଇଟା ତ ମୁଁ କହୁଛି ସୁ ସୁବିଧା ହେବ ଆମକୁ ବାଣ୍ଟି ଦେଲେ ସଫାସୁତୁରାଠୁ ଆରମ୍ଭ କରିକି ପ୍ରସାଦ ସେବନର ଆୟୋଜନ ପର୍ଯ୍ୟନ୍ତ।
ହଁ ହୋଉ ଆଉ ସେଦିନ ମିଟିଂ ରେ ଆମେ କଥାବାର୍ତ୍ତା ହବା ଆଉ ନା କଣ କହୁଛୁ ଏବେ ସାଙ୍ଗ ମୁଁ ରଖୁଚି।
ହୋଉ।
ହୋଉ।
ହୋଉ ରଖୁଚି ଆଉ।
ହୋଉ।